ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି।
ଆଚ୍ଛା ଆପଣ ଖାଇ ସାରିଲେଣି?
ଆଜ୍ଞା।
ହୁଁ ମୁଁ ବି ଭଲ ଅଛି। ଆସନ୍ତୁ ଆମେ ଆପଣଙ୍କ ହ ଘର ବିଷୟରେ କିଛି କଥା ହେବା ଆପଣଙ୍କ ଘରେ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଭଲରେ ଅଛନ୍ତି।
ଓହୋ, ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି ଖାଇଛି ପଖାଳ ଭାତ ମାଛ ଭଜା ଏବଂ ଜହ୍ନିଆଳୁ ତରକାରୀ।
ହଁ, ହଁ ବଢ଼ିଆ ସୁଆଦିଆ ଖାଦ୍ୟ ଆଜି ଖାଇଛନ୍ତି ଆଉ।
ଆଜ୍ଞା, ଆପଣ ବନ୍ଧବୀ?
ମୁଁ ଆଜି ସକାଳୁ ଖାଇଥିଲି ଇଟିଲି ବରା ଆଉ ଖାଇଥିଲି ତାପରେ ଏବେ ମୁଁ ମଧ୍ୟାହ୍ନ ଭୋଜନରେ ଗରମ ଭାତ ଆଉ କୁକୁଡା ମାଂସ ତରକା କାରୀ ଆଉ ଡ଼ାଲମା ଇତ୍ୟାଦି ଖାଇଛି ଆଉ।
ଆଜ୍ଞା।
ହୁଁ।
ଆଉ ଆପଣଙ୍କ ସନ୍ତାନ କିପରି ଅଛନ୍ତି?
ବହୁତ ଭଲ ଭାବରେ ଅଛନ୍ତି ତାଙ୍କର ଦେହ ବି ବହୁତ ସୁସ୍ଥ ଅଛି। ସେମାନେ ଏବେ ଘରେ ଅଛନ୍ତି, ଆଜ୍ଞା।
ତାଙ୍କୁ ମନ ଧ୍ୟାନ ଦେଇ ଟିକେ ପାଠ ପ ପଢ଼େଇବେ ବର୍ତ୍ତମାନ ଶିକ୍ଷା ତ ମୂଳ ଲକ୍ଷ୍ୟ ଲୋକମାନଙ୍କ ପାଇଁ।
ଆଜ୍ଞା। ହଉ ଆପଣ ଜଗନ୍ନାଥଙ୍କ ବିଷୟରେ କିଛି କୁହନ୍ତୁ? ସେ ବିଷୟରେ ବି ଆଲୋଚନା କରନ୍ତୁ ତ
ଆଜ୍ଞା?
ଜଗନ୍ନାଥଙ୍କ ବିଷୟରେ କିଛି ଆଲୋଚନା କ କରନ୍ତୁ।
ଜଗନ୍ନାଥଙ୍କ ବିଷୟରେ।
ଏବେ ତ ଘୁଞ୍ଚା ଆସୁଛି ଏ ସେ ବିଷୟରେ କିଛି କୁହ ନା ମୁଁ ଆପଣଙ୍କୁ କିଛି କହୁଛି। ଗୁଣ୍ଡିଚା ମନ୍ଦିର ଗର୍ଭଗୃହର ମଧ୍ୟଭାଗରେ କଳା ପଥରରେ ନିର୍ମିତ। ତାହା ବିରାଟ ସିଂହାସନକୁ ଆ ଆଡବ ଆଟ ମାନେ ମଣ୍ଡପ ବା ଆଡ଼ବ ମଣ୍ଡପ କୁହାଯାଏ। ଏହାର ଉଚ୍ଚତା ହଉଛି। ଚାରି ଫୁଟ ତାର ଲମ୍ବ ହଉଛି ଉଣେଇଶି ଫୁଟ। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଏହା ମଣ୍ଡପରେ ଚତୁର୍ଥା ବିଗ୍ରହ ବିରାଜମାନ କରିଥାନ୍ତି। ଚତୁର୍ତା ମୂରତି ବିିଗ୍ରହ ମାନେ ଜଗନ୍ନାଥ ଅ ତାଙ୍କ ମୋର ବଡ ଭାଇ ବଳଭଦ୍ର ଆଉ ତାଙ୍କ ଭଉଣୀ ସୁଭଦ୍ରା ଓ ହଁ ହ ଚତୁର୍ଥାମ ମୁରତି କହିଲେ ଆମକୁ
ଆଜ୍ଞା।
ଆଉ ସୁଦର୍ଶନ ବି ତାଙ୍କ ସହିତ ମିଶେଇ ଥାଉ ବୋଲି ସେ ସେଇ ଠାକୁର ତିନି ଜଣଙ୍କ ସହିତ ଆଉ ଚତୁର୍ଥ ମୂର୍ତ୍ତୀ ଆମେ ତାଙ୍କୁ କହିଥାଉ ଏଇ ମଣ୍ଡପ ଉପରେ କାଚରେ ନିର୍ମିତ କନକ ମୁଣ୍ଡାଇ ନିର୍ମିତ ହୋଇଛି ସେ ମୁଣ୍ଡି ଚା ମନ୍ଦିରରେ ଠାକୁରମାନେ ଏଠାରେ ସାତ ଦିନ ଅବସ୍ଥାନ କରନ୍ତି। ଏହିଠାରେ ଦିଅଁମାନଙ୍କ ସମସ୍ତ ନୀତି ଅନୁଷ୍ଠିତ ହୋଇଥାଏ।
ତାପରେ କରୁଣା ସିନ୍ଧୁ ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ଜନ୍ମଭୂମି ହଉଛି। ଶ୍ରୀ ଶ୍ରୀ କୁଡିଚା ମନ୍ଦିର ନୃସିଂହ ଭଗବାନ ଏହି ପବିତ୍ର ସ୍ଥଳର କ୍ଷେତ୍ରଫାଳ ଆପଣ କଣ ଯଦି ଜାଣିଛନ୍ତି ତାହେଲେ ଶ୍ରୀ ଭଗବାନଙ୍କ ଶ୍ରୀ ଜଗନ୍ନାଥଙ୍କ ବିଷୟରେ କିଛି କହିପାରନ୍ତି ମତେ
ନିଶ୍ଚିନ୍ତ ବାନ୍ଧବୀ
ଆଜ୍ଞା।
ଭଗବାନଙ୍କ ବିଷୟରେ ଯେତେ କହିଲେ ବି
ବା ମେରା ହୁଁ
ଭଗବାନଙ୍କ ବିଷୟରେ ବାନ୍ଧବୀ କହୁଚି ମୁଁ। ଭଗବାନ କୁ ଯେତେ ବି ଆରମ୍ଭ କଲେ କମ ହବ କାରଣ ତାଙ୍କର ଶେଷ ନାହିଁ, ସେ କଥାବସ୍ତୁର ତାଙ୍କର ଭଉତ ନି ତିକାନ୍ତି ରହିଚି। ଯାହାକି ବର୍ତ୍ତମାନ ଲୋକଙ୍କ ସାମ୍ନାକୁ ମଧ୍ୟ ଆସି ନାହିଁ। ବହୁତ କଥା ରହିଛି। ଯାହାକି ଲୋକଙ୍କ ଉଁ, ଚିନ୍ତାଧାରାକୁ ବଦଳିଆକୁ ମଧ୍ୟ ସମୟ ଲାଗିବ। ଯେ କିି ତାଙ୍କର ଏକ ପାଚିରି ଅଛି, ତାକୁ ମେଘନାଦ ପାଚିରି ବୋଲି କହନ୍ତି।
ଆଜ୍ଞା।
ଆଜ୍ଞା, ସେ ତାପରେ ସେଠି ଆମର ସ୍ଵର୍ଗଦ୍ଵାର ବି ଅଛି। ଅନ୍ତିମ ସଂସ୍କାର ମଧ୍ୟ ଲୋକର ଶେଷ ଅନ୍ତିମ ଯାତ୍ରାରେ ସେଠ ହିଁ ଅନ୍ତିମ ସଂସ୍କାର ହେବାର ସେଠି ମୁକ୍ତି ମିଳିଥାଏ ବୁଲି କଥା କଥିତ ଉପନିଷେଦ ମାନଙ୍କରେ ରହିଅଛି। ଯାହାକି ଭଗବାନଙ୍କ ନିକଟକୁ ସେ ଲୋକଟି ଯାଆନ୍ତି ବୁଲି
ହଁ।
କଥାରେ ଅଛି। କୁହନ୍ତି ଲୋକରେ ଲୋକମାନଙ୍କ ରେ ମନରେ ଗୋଟେ ବିଶ୍ଵାସ ବି ଅଛି।
ହଁ ଆଉ ଭଗବାନଙ୍କର ନବକଳ ବିସୟରେ ଆପଣ ଜାଣିଚନ୍ତି? ନବକଳବର ଅ, ପୁରୀ ଜଗନ୍ନାଥ ମନ୍ଦିର ଆଉ ମହତ୍ବପୂର୍ଣ୍ଣ ଉତ୍ସବ। ନବକଳେର ଅ ର୍ଥ ହଁ ନୂତନ ସ୍ଵରୂପ।
ଆଜ୍ଞା ବାର ବର୍ଷରେ ଥରେ ନବକଳେବର ଆରମ୍ଭ ହୋଇଥାଏ। ଯାହାକି ଭଗବାନଙ୍କର ବାର ବର୍ଷର ଥରେ ପୁଣି ଭଗବାନ ପୁନଶ୍ଚ ତିଆରି ହୁଅନ୍ତି। ନୂତନ କାଠ ଯେପରିକି ନିମ ଗଛ
ହୁଁ।
ସବୁ ମାନେ ସେଠାଉ କୁ ଖୋଜା ହୁଏ କି କୋଉଠି ନିମ ଗଛ ଅଛି। ଠାକୁର ବି ସ୍ୱପ୍ନାନ୍ତି।
ହଁ। ମଳ ମାସରେ ମହାପ୍ରଭୁଙ୍କ ମୂର୍ତି ଗଢିବା ପାଇଁ ତିନି ପକ୍ଷ ସମୟ ମିଳିଥାଏ। ସେଇ ସମୟ ମଧ୍ୟରେ ଦିଅ ମାନଙ୍କର ମାର୍ଜନା ଆଉ ସ୍ଥାପନା ପାଇଁ ଯଥେଷ୍ଟ ସମୟ ମିଳେ। ଅଣସର ଘରେ ଦିଅଁମାନଙ୍କର ମୂର୍ତ୍ତି ନିର୍ମାଣ ରଙ୍ଗ କରିବା ଓ ପା ଟ ବସ୍ତ୍ର ଆଚ୍ଛାଦନ କରିବା କରାଯିବା କାର୍ଯ୍ୟ ସମ୍ପାଦନ କରାଯାଏ। ରଥଯାତ୍ରା ସମୟରେ ଭକ୍ତମାନେ ନୂଆ ବିଗ୍ରହ ମାନଙ୍କୁ ଦର୍ଶନ କରନ୍ତି। ଶ୍ରୀ ବଳଭଦ୍ର ଦେବୀ ସୁ ଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଚିହ୍ନଟ ହୋ ହୋଇଥାଏ। ଦଇତାପତି ଓ ସେବାୟତ ମାନେ ଏଁ, ଦୁଇ ତିନୋଟି ଦଳର ବିଭକ୍ତ ହୋଇ ପ୍ରତିଦିନ ବିଭିନ୍ନ ଦିଗକୁ ଯାତ୍ରା କରିଥାନ୍ତି। ତାପରେ ଦଶମୀ ଦିନ ସେମାନେ ଦାରୁ ଅନ୍ଵେଷଣରେ ବାହାରନ୍ତି। ଏହାକୁ ବନଯୋଗ ବୋଲି କୁହାଯାଏ।
ଆଜ୍ଞା।
ଦାରୁ ର ସନ୍ଧାନ ଆପଣ ଯୋଉ କହୁତୁଲେ ଲିମ୍ବ କାଠରେ ତାଙ୍କର ତିଆରି ହେଇଥାଏ। ସେଇ ଦାରୁୁର ସନ୍ଧାନ ନିମନ୍ତେ କାକଟ ପୁର ଯାଇଥାନ୍ତି। ଏହି ଦାର ଚିନ୍ ଏଇ ଦାରୁ ଚିହ୍ନଟ ସମ୍ପର୍କରେ ମା ମଙ୍ଗଳାଙ୍କ ଆଶୀର୍ବାଦ ଓ ସ୍ୱପ୍ନାଦେଷ ପାଇଁ ସେମାନେ ଅନ୍ୱେଷଣରେ ପାଦରେ ଚାଲି ଚାଲି ବହୁ ଦୂର ଅଁ, ଦୂରକୁ ଚିହ୍ନଟ କରିବା ପାଇଁ ଯାଇଥାନ୍ତି। ସେଇଟା ଦାରୁ ଟା କେମିତି ଚିହ୍ନଟ ହୁଏ ଜାଣିଛନ୍ତି ଆପଣ? ଉଁ କେମିତି କହିଲେ ବୃ କ୍ଷ ଟି ଯଦି ବଜ୍ର ଘାତ ଓ ମୁଁ କହୁଛି ଶୁଣନ୍ତୁ। ବୃକ୍ଷଟି ବଜ୍ରଘାତ ଓ ବନାଗ୍ନି ଦାରା ଆକ୍ରାନ୍ତ ହୋଇନଥିବ। ଆଉ କଣ ବଜ୍ରଘାତ ମାନେ କୌଣସି ଘଡଘଡି ଚଢଚଢି କିମ୍ବା ହଁ ଅଗ୍ନି ଦ୍ଵାରା ସେଟା କିଛି ବି କ୍ଷୟ କ୍ଷତି ହେଇନଥିବ ସେ କାଠରେ। ଆଉ ନଦୀ କିମ୍ବା ପୁଷ୍କରିଣୀ ଥିବ ତାର ନିକଟରେ। ବୃକ୍ଷ ନିକଟରେ ଉଇ ହୁଙ୍କା ଥିବ। ବୃକ୍ଷର ଉପରି ଭାଗରେ ପଶୁ ବର୍ଷା କରିନଥିବେ ଦାରୁ ବୃକ୍ଷ ଗୁଡିକର ର ଭାଗେ ନାଗ ସର୍ପ ରହିଥିବେ। ଉଁ ଆଉ ଜଗନ୍ନାଥଙ୍କ ଶଙ୍ଖ ଚ ଚକ୍ର ଚିହ୍ନ ଶ୍ରୀ ବଳଭଦ୍ରଙ୍କ ହଳ ମୁଶୂଳ ଓ ସୁଦର୍ଶନଙ୍କ ଚକ୍ର ଚିହ୍ନ ଥିବ ସେ ଦାରୁରେ। ତେଣୁକରି ଦାରୁ ଚିହ୍ନଟ ପରେ ସେଠାରେ ଶବରପଲୀ ଓ ଯଜ୍ଞଶାଳା ନିର୍ମାଣ କରାଯାଏ। ତାପରେ ବିଶ୍ଵକର୍ମା ମହାରଣା ମାନେ ବାଦ୍ୟ କୀର୍ତ୍ତନ ଆଦି ମଧ୍ୟ ଦାରକୁ ଛେଦ ନ କରି ଧରାଶହି କରନ୍ତି। ଗଣ୍ଡି ଅଂଶଟି ବିଗ୍ରହ ନିର୍ମାଣ ବ୍ୟବହାର କରାଯାଏ ଓ ଶାଖା ପ୍ରଶାଖା ପତ୍ର ବକଳା କୁ ବିରାଟ ଗର୍ତରେ ପୋତି-ପୋତି ଦିଆଯାଏ। ଦାରକୁ ପାଟ ବସ୍ତ୍ର ଖଣ୍ଡୁଆ ବସ୍ତ୍ର ଗୁଡାଇ ଚାରି ଚକ ବିଶିଷ୍ଟ ଶଗଡ଼ ସାହାଯ୍ୟରେ ଶ୍ରୀମନ୍ଦିରକୁ ଶୋଭାଯାତ୍ରାରେ ଅଣାଯାଏ। ଓଃ ତାପରେ ପ୍ରଥମେ ହଉଛନ୍ତି ଦିଅ ନିର୍ମାଣ କାର୍ଯ୍ୟ ହେଇଥାଏ ତା ପରେ ବିଗ୍ରହରୁ ବ୍ରହ୍ମ ଆଣି ନୂତନ ବିଗ୍ରହରେ ସ୍ଥାପନ କରାଯାଇଥାଏ ଦ୍ଵିତୀୟ କାର୍ଯ୍ୟଟି ହଉଛି କଣ କହିଲେ ବିଗ୍ରହ ମାନ ଙ୍କ ନବ-ନବୀକରଣ। ଆଉ ସାବିତ୍ରୀ ଅମାବାସ୍ୟା ପୂର୍ବରୁ କୋଇଲି ବୈକୁଣ୍ଠରେ ସାତଟି ମଣ୍ଡପ ନିର୍ମାଣ କରାଯାଏ। କୋଇଲି ବୈକୁଣ୍ଠ ପରିସରସ୍ଥ ଚାରୋଟି ଦାରୁଗୃହ ପାଖରେ ଶ୍ରୀ ସୁଦର୍ଶନ ବଳଭଦ୍ର ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ଦାରୁ ସବୁଗୁଡ଼ିକୁ ରଖାଯାଇଥାଏ ଏ ମଣ୍ଡପ ଗୁଡିକ ବାଉଁଶ ବନମାଟି ନଡା ଇଟା ଦ୍ୱାରା ଉଁ ଚାଳ ଛପରରେ ନିର୍ମିତ ହୋଇଥାଏ। କୋଇଲି ବୈକୁଣ୍ଠ କୁ ଆପଣ କୋଇଲି ବୈକୁଣ୍ଠ ଯାଇଛନ୍ତି ଦେଖିଛନ୍ତି? କୋଇଲି ବୈକୁଣ୍ଠ ଯୋଉଠିିକି ସେଠି ବଡଗ ହଁ ସେଠି କେତେବେଳେ ଗଲେ ଯିବେ।
ଆଜ୍ଞା, ମୁଁ ସେଇଠି ବହୁତ ଶୁଣିଛି ଯେ ବୈକୁଣ୍ଠ ଧାମ ସେଟାକୁ କୁହାଯାଏ ସେଠୁ ଗଲେ ସ୍ଵର୍ଗ ପ୍ରାପ୍ତି ହୋଇଥାଏ।
ହଁ କହିଲି ବୈକୁଣ୍ଠ କୁ ବାଉଁଶ ତା ଟି ନଡିଆ ଚା-ଚାଞ୍ଚ ନଡିଆ ପତ୍ରରେ ନିର୍ମିତ ଚଟେଇ ଦ୍ୱାରା ଏପରି ଘେରା ଯାଇଥାଏ ଯେପରି ଅସ୍ଥାୟୀ ମଣ୍ଡପର ଅନୁଷ୍ଠିତ କର୍ମକୁ କେହି ଦେ ଖି ପାରିବେ ନାହିଁ। ବିଗ୍ରହ ନିର୍ମାଣ ଶବ୍ଦ ନ ଶୁବିବା ନିମନ୍ତେ କୋଇଲି ବୈକୁଣ୍ଠର ପ୍ରବେଶ ଦ୍ଵାରର ବାହାରେ ପାଖରେ ବିଭିନ୍ନ ବାଦ୍ୟ ଧ୍ୱନି ଓ ଉଚ୍ଚାଙ୍ଗ ସଙ୍ଗୀତ ଜ୍ଞାନ କରାଯାଇଥାଏ। ନିର୍ମାଣ ପରେ ନବନିର୍ମିତ ବିଗ୍ରହ ମାନଙ୍କୁ ନେସଦାରୁ ନବମୀ ଦିନ ରାତିରେ ଦଇତାପତି ମାନେ ଶ୍ରୀମନ୍ଦିର ବେଢାକୁ ନେଇ ଭିତର ବେଢା ମାଟିରେ ସାତଥର ଭ୍ରମଣ କରାଇଥାନ୍ତି।
ଆଜ୍ଞା ଦିଦି ଆପଣ ବହୁତ ସୁନ୍ଦର ଭାବେ ପୁରୀର ଧାର୍ମିକ ଚେତାବନୀ କୁ ଏତେ ସୁନ୍ଦର ଭାବ। ରେ ବୁଝାଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ତେଣୁ ନବଜୈବନ ଦର୍ଶନ ପୂର୍ବରୁ ନୂତନ ବିଗ୍ରହ ମାନଙ୍କୁ ଦତ ଅ ମହାପାତ୍ର ସେବକ ମାନେ ଖଡି ଲାଗି ବନ ଲାଗି ଅର୍ଥାତ ଚିତ୍ର କାର୍ଯ୍ୟ ପାରମ୍ପରିକ ରଙ୍ଗ ତୁଳିରେ ସମ୍ପାଦନ କରିଥାନ୍ତି।
ନିଶ୍ଚିନ୍ତ ଦିଦି।
ଚତୁର୍ଦ୍ଦଶୀ ତିଥି ସୁଦ୍ଧା ଆଜ୍ଞା।
ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହେଁ ଆଉ ମୁଁ ମୁଁ ଯେତିକି ଜାଣିଛି ମୁଁ ଆପଣଙ୍କୁ କହୁଛି। ହଁ ଶ୍ରୀ ଜଗନ୍ନାଥଙ୍କର ଯ ଏ ବର୍ତ୍ତମାନ ସ୍ନାନ ଯାତ୍ରା ଗଲା ମୁଁ ଦେଖିଲି। ମୋଟାମୋଟି ଭାବରେ ଶହେ ଆଠଟି ଗୋରାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କଲେ।
ଆଜ୍ଞା।
ଯାହା ଫଳରେ କି ତା ତାପରେ ତାଙ୍କୁ ଅନସନ ଗୃହରେ ରଖାଯାଏ, ତାଙ୍କୁ ଜଲ ଥଣ୍ଡା ହୁଏ ପନ୍ଦର ଷୋହଳ ଦିନ ରହିଲା ପରେ ହିଁ ତାପରେ ସେ ପୁଣି ରଥ ରଥରେ ବସିକି ଚାରିଆଡେ ପୃଥିବୀ ଭ୍ରମଣ କରନ୍ତି। ଯାହାକି ସମସ୍ତ ଦର୍ଶକ ତାଙ୍କୁ ଦେଖିକିନା ମନମୁଗ୍ଧ ହୋଇଯାଏ।
ହୁଁ ନବକଳବର ପାଇଁ ଆସୁଥିବା ଦାରୁରେ ଭଗବାନ ବିଷ୍ଣୁଙ୍କ ଆୟୁଧ ଶଙ୍ଖ ଚ ଚକ୍ର ଗଦା ପଦ୍ମର ଚିତ୍ର ଥିବା ଦେଖ ଦେଖାଯାଏ ଶଙ୍ଖର ନାମ ପଞ୍ଚଜନ ଚକ୍ର ର ନାମ ସୁଦର୍ଶନ ଚକ୍ର ଗଦାର ନାମ କୋମୋଦକୀ ଓ ପଦ୍ମର ନାମ କଞ୍ଜଳିନୀ। ଏଇଟା ଭଗବାନଙ୍କର ମାନେ ପୁରା ପାଖରେ ରଖାଯାଇଥାଏ।
ଆଜ୍ଞା ଆଜ୍ଞା ଠାକୁରଙ୍କର ତ ଅଶେଷ କଥା ରହିଛି ଯାହାକି ଆମେ
ଆଲୋଚନା କଲେ ସରିବ ନାହିଁ ପୋଥି ଗୋଟେ ଗୋଟେ ବଡ ପୋଥି ହଉ ଭଉଣୀ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ ଭଉଣୀ ଆଜ୍ଞା। ଆଜ୍ଞା।